ହ୍ୟାଲୋ ହଁ ଆଜ୍ଞା ନମସ୍କାର। କଣ କରୁଛନ୍ତି?
ଏଇ ବସିକି ପଢୁଥିଲି। ଆପଣ?
ବସିଛି। ଆଉ ଆଜି କଣ ଖାଇଛନ୍ତି?
ଏଇ ଖାଇଛୁ କଣ ଆଉ ପ ସକାଳୁ ତ ଟିକେ ଛତୁଆ ଫତୁଆ ଖାଇ ଦେଇଥିଲୁ ଆଉ ତାପରେ ଏନା ପଖାଳ ଖାଇଲୁ। ବର୍ଷା ହଉ ଖ ଖରା ହଉ ଟିକେ ପଖାଳ ଖାଇଦେଲେ ଖୁସିି ଆଉ।
ରୋଷେଇ କଣ ହେଇଛି?
ଆଜି ଆମର ଭାତ ଡାଲମା ଆଉ ଆଳୁ କସାଟେ ହେଇଛି ଆଉ। ଆଉ ଆମ ଘର ପାଖ ଲୋକ ଜଣେ ଦେଇଛନ୍ତି ଘାଣ୍ଟ ତରକାରୀ। ଆଉ ସେଇଆକୁ ଆଉ ସେଇଆ ଖାଇବୁ ଆଉ। ଆମେ ତ ରୋଷେଇ ପାଇଲେନା। ଆପଣଙ୍କ ସାଇଲାଣି?
ହଁ ହଁ ଭାତ ଡାଲି ଭଜ ଜା ଆଳୁ ଭର୍ତା ସବୁ ହେଇକି ଥୁଆ ହେଇଛି। ଖାଇବେ ଖାଲି ଗୋଟାକେରେ ଆଉ।
ଆଜ୍ଞା। ଆଉ ଆପଣ ଆପଣ ଆପଣଙ୍କ ଶାଶୁ ଶ୍ୱଶୁର କିଏ? ଆ ଅଛନ୍ତି ନା ଆ
ସୁନାହାନ୍ତି।
ଆଜ୍ଞା ଆଉ ଆପଣଙ୍କର ସା ଶଶୁର କେତେବେଳେ ଖାଆନ୍ତି କଣ?
ଗୋଟେ ବେଳେ ଖାଇବୁ। ଗୋଟେ ରାଇଟ୍ ଗୋଟେ ହେଲେ ମାନେ ବାପା ଖାଇବେ ତାପରେ ଆମେ ଖାଉ ସମସ୍ତେ ମିଶି ମାଶିକି ସାଢେ ଗୋଟେ ଦିଟା ବେଳକୁ ଖାଉ ଆଉ। ଆଉ ଆପଣଙ୍କ ଘର?
ଆମର ବି ସେ ସାଢଡେ ଗୋଟା ଦିଟାରେ ସମହ ଆମ ବାପା ଆଗେ ଖାଇଦେବେ ତାପରେ
ହୁଁ
ବୋଉ ଖାଇବି ତାପରେ ମୋର ଟିକେ ଲେଟ ରେ ଖିଆ କି ସେଥିପାଇଁ ମୁଁ ମୋର ଲାଷ୍ଟ ରେ ଖାଇ ଆଉ ହଁ ଆଜ୍ଞା।
ଆପଣଙ୍କ ଆଡେ ବର୍ଷା ହଉଛି।
ହଁ ବର୍ଷା ତ ଜୋରରେ ହଉଛି ଶୁଖେଇବା ପାଇଁ ମୁଇଁ ବାହାରେ ତାର ଫାର ବାନ୍ଧିକି ଶୁଖାସୁଖି କରୁଛି ଛତା ଟା ଚିରି ଯାଇଥିଲି ତାକୁ ଟିକେ ସିଲେଇ କ ଆଉ ବର୍ଷା ଋତୁରେ ତ ଏଇ ସବୁ ଜିନିଷ ନିହାତି ଦରକାର ଘର ଭିତରେ ଟିକେ ଲୁଗା କିିବ ଛତା ଦରକାର ରେନିକୋଟ ଦରକାର ସେଇଗୁଡା ସବୁ ସଜେଇ ସଜେଇ ରଖୁଥିଲେ ଆଉ। ଆଉ ସକାଳୁ ତ ଇଏ ଠାକୁର ହଁ ହଁ କେତେ ଠାକୁର ପୂଜା କରିବାକୁ ଭାରି ଅସୁବିଧା ଟା ବାହାରେ ସେ ପୁଣି କେମିତି ଯାଇକି ପୂଜାପୂଜି କରିବା ଭାରି କଷ୍ଟ ଆଉ କାଦୁଅ ପଛ ପଛ ଯୋଉ ହଉଛି ତା ଦେରେ ଅ ଆଉ କଣ କରିବ? ବର୍ଷା ଟା ନହେଲେ ବି ଭାରି ଅସୁବିଧା ଚାଷ ଫାସ ପାଣି ବିଲରେ
ଆଜ୍ଞା ମାନେ ଗାଁ ରେ ତ କୂଅରୁ ହିଁ ପାଣି ଶୁଖିଯାଏ ହନ ତେଣୁ ହୁଅନ୍ତି ଗାଧୁଆବାଧୁଆ ପାଇଁ। କଣ ପାଣି ଶୁଖିଯାଏ ଯେ ମାନେ ବର୍ଷା ଯଦି ନହେଲା। ଖରା ଜୋର ହେଲା ତ ପାଣି ଫାଣି ସବୁୁ ଅସୁବିଧା ଗାଁରେ ସବୁ
ହଁ
ଗାଁରେ କଣ ଟାଉନ ମାନଙ୍କରେ ବି ସେଇ ପାଣି ବି ଆସିନଥିବ ପାଣି ଏଇଠି ତ ଗାଁରେ ପାଣି ଶୁଖି ଯାଉଛି। ସେ ଟିକେ ପାଣି ଆସୁନଥିବ ବା ବନ୍ଦ କରିଦେଇଥିବ। ଯାହାେଲେ ଗାଁ ରରୁ ଏଠି ନା ତ ସେଠୁ ଆ ନେଇ ଆସୁଛୁ ଆଜ୍ଞା ଆଜ୍ଞା।
ଖେଳି ଯାଇଥିଲା ଆଉ ଅ ମାନେ ଏବେ ଟିକେ ବର୍ଷା ପଡିଲା ଠୁ ଏବେ ଟିକେ ଭଲ ଲାଗୁ ଯା ଆଉ ନହେଲେ ଖରାରେ ଯୋଉ ଲୋକମାନଙ୍କର ଫଳି ଫାଳି ଯାଏ କେତେ କଷ୍ଟ ଲାଗେ ବର୍ଷା ଦିନେ ସେମିତି କୋଉଠି ବିଜୁଳି କୋଉଠି ଘଡଘଡି ମାଇଲେ ଲୋକ ତ ଯୋଉ ଟା ତ ମରିଯାଆନ୍ତି। କୋଉଠି ବାହାରକୁ ଯାଇ ହୁଏନି ସବୁଥିଥରେ ଅସୁବିଧା ଅଛି ସୁବିଧା ଅଛି ଲୋକ। ପୁଣି ବାହାରକୁ ଖରାରେ ବାହାରକୁ ଯାଇ ଏଇ ବର୍ଷା ହେଲାରୁ ରେନିକଟି କାହାର କଣ କାମ କଣ ବନ୍ଦ ରହିବ।
ଆଜ୍ଞା ଆଜ୍ଞା
ଆ ଯେମିତି ହଉ ଯାହା ହଉ କାମ କରିବେ ଆଉ କାମ କଣ ବନ୍ଦ ରହିବ।
ଆଜ୍ଞା ଆଜ୍ଞା ଲୋକ କିନ୍ତୁ କାମ ହ ଆମର ତ ସମସ୍ତେ ମାନେ ଆମର ଯେ ଜଗତପୁରରେ ଦୋକାନ ସମସ୍ତେ ବାହାରିକି ମାନେ ବର୍ଷା ହେଲା ରେନିକୋର୍ଟ ପିନ୍ଧିକି
ଆଜ୍ଞା ଆଜ୍ଞା
ସିଆଡେ ବନ୍ଦ କରିଦେଲେ କେମିତି ଇ ହଉ ସମସ୍ତେ। ସକାଳେ ବଳେ ଖାଇଦେଇ ସବୁ ଚାଲିଲେ।
ଆପଣଙ୍କୁ ମୁଁ କିଛି ବର୍ଷା ଋତୁ ବିଷୟରେ କହୁଛି ଆପଣ ଟିକେ ଶୁଣିବେ କି?
ଆଜ୍ଞା କୁହ
ଆଜ୍ଞା ଆଉ ଦେଖନ୍ତୁ ଆମେ ଯୋଉ ବର୍ଷା ଋତୁରେ ଯୋଉ ରଚନା ଛୋ ଛୋଟ ଛୁଆଙ୍କୁ ଆମେ ଲେଖାଉ ତ ସେଇଭଳି ମୁଁ ଆପଣଙ୍କୁ କିଛିଟା କହୁଛି ଆଉ। ଆସନ୍ନ୍ତେ ବର୍ଷା କାଳ ନିଧାଘ ଶେଷ ଘୋଟୋଇ ମେଘମାଳା ଆକା ଆକାଶ ଦେଶେ ପାଣି ମଧ୍ୟ କଲେ କଟର କଟର ବେଙ୍ଗ ବ ରାଣୀ ଋତୁଚକ୍ର ପରିକ୍ରମଣରେ ନବ ପରିପାଟି ଧାରଣ କରି ବର୍ଷା ରାଣୀ ପ୍ରକୃତି ମାତାଙ୍କ କୋଳରେ ଅପରୁପ ଲୀଳା ସଂରଜନା କରେ ତଡାଗର। ଆବିଳ ଜଳ ମଣ୍ଡୁକର ସ୍ମୃତି କଟୁ ଚିତ୍କାର ଆ ଡାହୁଙ୍କର ନମ୍ର କୂଜନ ରିମଝିମ୍ ବର୍ଷାର ଅପୂର୍ବ ତାଳମୟ ସହିତ କଇଁଫୁଲ ହାତରେ ଧରି ବର୍ଷା ଋତୁ ବିଶ୍ୱବାସୀଙ୍କୁ ସ୍ଵାଗତ କରେ ଆକାଶରେ ସ୍ଵର୍ଣ୍ଣଭ ବିଜୁଳି ସହିତ ଘଡଘଡିର କାନ ଟା ଶବ୍ଦ ବର୍ଷାକୁ ବଧେଇ ଜଣାନ୍ତି ନିଧାଘର ପ୍ରସ୍ଥାନ ପରେ ବର୍ଷାର ପ୍ରବେଶ ଶାନ୍ତ କ୍ଲାନ୍ତ ଜୀବନରେ ଆଶ୍ଵସ୍ତ ଲାଭ କରେ ପ୍ରାକୃତିକ ସୌନ୍ଦର୍ଯ୍ୟ ରାଜ୍ୟର ପୁନରୁଦ୍ଧୟ ଘଟେ ଶୁଷ୍କ ନିରଶ ଗ୍ରୀଷ୍ମ ଋତୁ ପରେ ଆଦ୍ୟ ଆଷାଢ଼ର ପ୍ୟାରିପାତ ଧାରା ଶ୍ରାବଣର ମୂଷଳ ଜଳ ଧାରା ଜନଜୀବନକୁ ସ୍ଵୟଂ ସମୃଦ୍ଧି କରେ। ପୂର୍ଣ୍ଣ କରିଥାଏ ଶୂନ୍ୟତାରେ ପୂର୍ଣ୍ଣତା ପ୍ରଦାନ କରେ ବର୍ଷା ଋତ ତୁ ମୁଖ୍ୟତଃ ଆଷାଢ ମାସର ଆରମ୍ଭ ହେଲେ ମଧ୍ୟ ଶ୍ରାବଣ ଭାଦ୍ରବ ଆସ୍ୱୀନ ମାସକୁ ନେଇ ଅପୂର୍ବ ଲୀଳା ରଚନା କରେ ସେଥିପାଇଁ ବର୍ଷା ଋତୁକୁ ଚ ଚତୁର୍ମାସିଆ କୁହନ୍ତି ଚତୁର୍ମାସିଆ ଋତୁ ହେଇଥିବାରୁ ବର୍ଷା ଋତୁ ରେ ଅନେକ ବର୍ଷା ହୋଇଥାଏ ବର୍ଷାକୁ ନେଇ କବିଙ୍କ ଲେଖନୀରେ ଭାଗବତ ଟୁଙ୍ଗିରେ ଭାସି ଆସେ। ଆନନ୍ଦ ହେଉଅଛି ମହି କୃଷ୍ଣ ଜନ୍ମଲେ ଦେହ ଭଳି ମାନେ ବର୍ଷା ର ଖାଲି ମାନେ ନୁହେଁ ସେ ଜେଷ୍ଠ ଶେଷ ଶେଷରୁ ଆସ ବର୍ଷଟା ଆରମ୍ଭରୁ ଆରମ୍ଭ ହବ ପ୍ରାୟ ଚାରି ମାସ ଧରି ବି ବର୍ଷା ହବ? ହଁ ବେଶୀ ତ ଆଷାଢରେ ଅଳ୍ପ ଅଳ୍ପ ହେଲା ତାପରେ ଶ୍ରାବଣ ମାସରେ ପୁରା ତ ଜୋରେ
ଜୋର ମାନେ ସେ ଝରି ବର୍ଷା ପୁରା ମାନେ ଏକଥରେ ବନ୍ଦ ହବାର ନାଇଁ ମାନେ ଦିନ ରାତି ପୁରା ହଉ ଥିବ ବର୍ଷା।
ଲୋକ ସେମିତି ସେଇଥିରେ ବୋଲ ବୋମ ଯାଉଥିବେ ସେଇଥିରେ ପୂଜାପୁଜି ସବୁ ହଉଥିବ ଭା ଭାଦ୍ରବ ମାସରେ ସବୁ ଖୁଦୂରୁକୁଣି ଭା ହଉଥିବ କିନ୍ତୁ ବର୍ଷା ହଉଥିବ କେତେ ମାନେ ବଷ ବର୍ଷା ବର୍ଷା ଟା ମାନେ ଆମ ପାଇଁ କହିବାକୁ ଗଲେ ଭଲ ବର୍ଷା ସରିଗଲେ ପାଣି ସାଙ୍ଗେ- ସାଙ୍ଗେ -ସାଙ୍ଗେ -ସାଙ୍ଗେ କମିବାରେ ଲାଗିବ। ବର୍ଷା ଅଛି ବୋଲି ଥଣ୍ଡା ମଣ୍ଡା ଲାଗୁଛି ଭଲ ଇଏ ଲାଗିଥିବ। ଆଜ୍ଞା।
ଆପଣଙ୍କୁ କୋଉ ଋତୁ ଟା ଭଲ ଲାଗେ ବର୍ଷା ଋତୁ ନା ଶୀତ ଋତୁ ନା ଖରା ଋତୁ।
ମତେ ବାସ୍ତବରେ ମତେ ଶୀତ ଋତୁ ଭଲ ଲାଗେ କାହିଁକି ନା
ଆଜ୍ଞା।
କିଛି ଆମର ମାନେ ସ୍କିନରେ ସେମତି ଯେହେତୁ ମୋର ଟିକିଏ ତେଲିଆ ମାନେ ଅଏଲି ସ୍କିନ। ଆଉ ମତେ ସେ ସେ ଋତୁରେ ମୋର କିଛି ଏତେ ଫଟା ଫଟି ହୁଏନି କେବଳ ଗୋଡ ଚା ଟିକେ ଫାଟେ ନହେଲେ ସୁପ କିଛି ଲାଗେନି ଆଉ ବାକି ରାତିିରେ ଶୋଇବାକୁ ବହୁତ ମଜା ଲାଗେ ଯେହେତୁ ମାନେ ଗନ୍ଥା -ଫନ୍ଥା କମ୍ବଳ- ଫମ୍ବଳ ଘୋଡେଇ ହେଇକି ଶୋଇବା। ଆଉ ସେ ସିତରେ ପୁରା ଘୋଡେଇ ଘାଡେଇ ହେଇକି ବସିବା ଆଉ ଗରମ- ଗରମ ଜିନିଷ ଖାଇବା ସେଇ ଋତ
ଆଜ୍ଞା- ଆଜ୍ଞା -ଆଜ୍ଞା ଏ ଖରା ଦିନେ ତ ଖରାରେ ମାନେ କି କିଛିଁ ଖାଇବାକୁ ହିଁ ଇଚ୍ଛା ହୁଏନି ଯୋଉ ଗରମକୁ ଆଜ୍ଞା- ଆଜ୍ଞା।
ତେଲ ଜିନିଷ କିଛି ଖାଇ ହବନି କିଛି ଭଲ ଲାଗିବନି ଆଉ ବର୍ଷା ଦିନେ ସେମିତି ଯୋଉ ଖାଇଦବ କିଛି ଭଲରେ ହଜମ ହବନି ଝାଡା ବାନ୍ତି ହବ? କିନ୍ତୁ ଶୀତ ଦିନେ ସବୁ ଜିନିଷ ରାତିରେ ସବୁ ଜିନିଷ କରିହବ ଦିନରେ ଦିନ ଛୋଟ କିଛି କରିହବନି ଆଉ କିନ୍ତୁ ରାତିରେ ସବୁ ଜିନିଷ କରିହବ ବଢିଆ ବଢିଆ ଜିନିଷ କରିକି ଗରମ ଗରମ ଖାଇବ ଆଉ ଭଲ ଶୋଇବ ତାପରେ ସେଇ ଋତୁରେ ସବୁ ମାନେ ଯୋଉ ମାଣବସା ହଉ କୋଉଠି ମାନେ କଣ ସବୁ ପର୍ବ ପର୍ବାଣି ପଡିବ ତାକୁ ବି କରିବାକୁ ଭଲ ଲାଗିବ ଆଉ ସେଇ ଋତୁରେ ଯେ ସେ କୋଉଠୁ ମଣ୍ଡା ପିଠା ପଣ୍ଡୁ ଉଷାରେ କୋଉଠି ଅ ଏଣ୍ଡୁରି ପି ଠା ଇଏରେ ଆଉ ଉଁ ସେଇ ସବୁ ଭଲ ଲାଗେ ଆଉଁ। ସବୁ ମାନେ ଘରୋଇ ଜିନିଷ ସବୁ କରିକି ନେଲେ ବାହାରେ ବି ଯୋଉ ଜିନିଷ ଖାଇବ କିଛି ଅସୁବିଧା ନାହିଁ। ସେ ଇଏରେ ଏଇ ଯୋଉ ବର୍ଷା ଦିନେ ଖାଇବ ବାହାରେ ଯେ ସେ ଝାଡା, ବାନ୍ତି ନିହାତି ହବା
ଆଉ ଇଏ ଠାକୁର ଶୋଇବେ ନା ଯେ ବାହାର ଜିନିଷ ଖାଇଲା ମାନେ। ଦେହ ଖରାପ ଛୁଆ ମାନଙ୍କୁ କଣ ପାଇଁ ଦିଅନ୍ତିନି ଅଷାଢା ମାସରେ କିଛି ଜିନିଷ ଏବେ ଝାଡ଼ା, ବାନ୍ତି ହୁଏ ବୋଲ। ହଁ ଯେ ଶୀତ ଋତୁ ଭଲ ଲାଗେ।
ଆଜ୍ଞା। ଶିତ ଋ ଶିତ ଋତୁ କଣ ପାଇଁ?
କଣ କହିଲେ?
ଶୀତଋତୁ କଣ ପାଇଁ ଭଲ ଲାଗେ?
ମାନେ ସେତେବେଳେ କିମ ଭଲ ଥଣ୍ଡା ପାଗ ହୋଇଥାଏ ଇଉ ମାନେ ଯାହା ବି ରୋଷେଇ କରି ଖାଇବୁ ମାନେ ଭଲ ଲାଗେ ଆଉ ଗରମ ଦିନେ ମାନେ ଯୋଉ ଗରମ ଲାଗେ ସେ ସେଥିପାଇଁ ଗରମ ଦିନଟା ଟିକେ ଭଲ ଲାଗେ। ଶୀତ ଦିନଟା ଆମକୁ ଭଲ ଲାଗେ। ଏତ ଆଜ୍ଞା ଆ
ଖରା ଉଷୁମ ଉଷୁମ ଟିକେ ବସିବା ଘୋରେଇ ଘାରେଇ ହେଇକି। ତାପରେ ଚୁଲି ପାଖରେ ବି କାମ କରିବା କଷ୍ଟ ନାହିଁ ଆ ଆଁ ବର୍ଷା ଦିନେ ଚୁଲି ଓଦା ହେଇଯାଇଥିବ କି ଗ୍ୟାସ ହଉ କରି ହଉନଥିବ। ଲାଇନ କଟି ଯାଉଥିବ କିନ୍ତୁ ସେତେବେଳେ ତ ସେମିତି ଅସୁବିଧା ନାହିଁ। ତାପର କୁ ଖରା ଦିନେ ଏ ମାନେ ଯୋଉ ଗରମରେ ଚୁଲି। ପାଖ ମାଡି ହଉନଥିବ। କେତେ ଅସ ମାନେ ଅଁ ସେତେବେଳେ ଅସୁବିଧା ହୁଏ। କିନ୍ତୁ ଏଇ ଶୀତ ଋତୁରେ କିଛି ନାହିଁ ଗ ଭଲ ଲାଗୁଥିବ। ଲୁଗାପଟା ବି ଶୁଖି ଯାଉଥିବ। ଏଇ ଯୋଉ ବର୍ଷା ଦିନେ ଲୁଗାପଟା ଶୁ ତାରେ ଖରାଦିନ ଅଧିକ ଖରାରେ ଲୁଗା କଣ କିଛି କାମ ତ। କରିବାକୁ ଇଚ୍ଛା ହବନି। ଖରା ମୁଣ୍ଡ ତ ବିନ୍ଧୁଥିବ ଖରାରେ। କୋଉଠି ଗରମ ହଉଥିବ ବାହାରେ ଟିକେ ଛିଡା ହେଇପାରୁ ନଥିବ। ଶୀତ ଦିନେ ବଢିଆ ଫୁଲ ଫୁଲ ଯୋଉ ଗେଣ୍ଡୁ ଫୁଲ। ଆଉ ବାଇରେ ସବୁ ଏମିତି ହଁ ବର କୋଳି ସବୁ ଭଲ ଲାଗିବ। ବେଶୀ ତ ଗେଣ୍ଡୁ ଫୁଲ ମାନେ ବାରିଘରକୁ ଗୋଟେ ସୁନ୍ଦର କରିଦିଏ ଘରେ ଯୋଉ ସଜା ହେଇଥିବ ମାଣ। ବର୍ଷା ରେ ସବୁ ଚିତା, ଫିତା, ଗେଣ୍ଡୁ ଫୁଲ ଆଉ କେ ସୁନ୍ଦର ଲାଗେ। ଆପଣଙ୍କ ସିଆଡେ ମାଣବସା ଅଛି?
ଆଜ୍ଞା ଆଜ୍ଞା ଅଛି ଆମର।
ତା ଆଉ ଆପଣଙ୍କର ମାଣବସା ରେ କଣ ହୁଏ?
ମାଣବସା ରେ ଆମର ସବୁ ପିଠା ପଣା ହୁଏ ସବୁ ପ୍ରକାର। ତାପରେ ରାତି ଚା ରହୁଚି ମାନେ ରାତି ସାରା ତ ଆମର ଲାଗିଥାନ୍ତି ପିଠା ପଣା କରିବାରେ। କରିସାରିକି ଗାଧୁଆ କରି ପୁଣି ପୂଜା ପୂଜି ହବ। ତାପରେ ପୂଜା ପୂଜି ହେଇ ସ ପା ମାନେ ଗୁଡ, ଛେନା ନାଗି ଦିଆହବ ତାପରେ। ପୁଣି ପିଠା ହେରିକା ହେଇକି ପିଠା ପୂଜା ହବ ଫେ ପୂଜା ପୂଜି ହେଇ ମାନେ ଯାହା ବଣ୍ଡା ବଣ୍ଡା ସବୁ ହୁଏ। ଗାଁ।
ହଁ। ହଁ ଆପଣ ଭାରି ଭଲ ଲାଗୁଥିବ ନାଇଁ। ସେ ଯୋଉ ବଣ୍ଟା ଫଣ୍ଟା ହବ ସାଇ ପଡି ଶାରେ ଦିଆ ହବ ସମସ୍ତଙ୍କୁ ଦିଆ ହଉଥିବ ଆଉଁ। ସେମାନେ ଯେମିତି, ଆପଣ ସେଆଡେ ଗଉଡ ଘରେ ସବୁ ଦିଅନ୍ତି।
ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ଗଉଡ ଘରେ ଯୋଉ ତାଙ୍କ ଗୌଡପୁର୍ଣିମା ପର୍ବ ରେ ସିଏ ତେଲ ପିଠା, ପିଠା ସବୁ ସମସ୍ତେ ଦିଅନ୍ତି। ଆମକୁ ଆଜ୍ଞା
କାହିଁକି ନା ଲୋକ ଆଗରୁ ତ ଲୋକମାନେ କେତେ କେ କେତେ ବଣ୍ଟା ଗଣ୍ଟା କରିଥିଲେ, ଏବେ ତ ସେଗୁରା କିଛି ନାହିଁ, ଆଉ ଲୋକ ଖାଲି କହୁ ଆମେ ନିଜେ ଖାଇବୁ, ନିଜେ କରିବୁ ସେତେବେଳେ କିଏ ଯାହା ହଉ ମାନେ ବଟା ଗୁଣ୍ଡା ଏବେ ବି ଅଛି ଆମର ବି ଏଠି ବଣ୍ଟା ଗୁଣ୍ଡା ହୁଏ ସବୁ ତେଲ ପିଠା ଠି ଯୋଉ ସେତେବେଳେ ଅ ବରଗଛ ଯୋଉ ବର ନା କୋଉ ପଳାସ ପ ପତ୍ର ରେ ଯୋଉ ଏଣ୍ଡୁରି ପିଠା କରିକି ଦିଅନ୍ତି, ମୁଆଁ ପିଠା। ଆଉ ହ କିଏ ଜଲପି କରିକି ଦିଅନ୍ତି, ଏଇ ନିମିକି କରିକି ଦିଅନ୍ତି। ଭଲ ଲାଗେ। ସିଏ ଯେମତି ଦିଅନ୍ତି, ଆମେ ସେମିତି ମାଣ ଓଷା ହଉ କାହାର ବଡ ଓଷା ଥିବ ହଁ। କାହାର ବଡ ଓଷା ଥିବ ସେଥିରେ ସେ କରିକି ଦିଅନ୍ତି ବଡ ଭୋଗ। ଆଉ ଗଜ ଭୋଗ କରିକି ଦିଅନ୍ତି। ତା ଦେହରେ ପୁଣି ବଢିଆ ପୁର ପୁର ଯୋଉ ପଡିକି ସେଗୁରା ସବୁ ଦେଖିବାକୁ ବହୁତ ଭଲ ଲାଗେ। ସେ ଯୋଉ ପୂଜା ପୂଜି ହବ ସମସ୍ତଙ୍କ ଘରେ ବନ ଟା ହବ। ଛେନା ପଡିକି ସେ ଯୋଉ ପିଠା ହେଇଥିବ, ଗରମ ଗରମ ଖାଇବାକୁ ଭାରି ଭଲ ଲାଗୁ ତ ଏଇ ଦିନରେ ବି ଭ ଖାଇବାକୁ ସେ ଜିନିଷ ଭଲ ଲାଗେ। ହେଲେ କରିବାକୁ ଏଇ ଯୋଉ ମାଛି ଫାଛି ଏବେ ବର୍ଷା ଦିନେ ବେଶୀ ମାଛି ଫାଛି ସେରା ସେଇଥିପାଇଁ କରିବା, ମାଛି ବସିଥିଲେ ମାନେ ସାଙ୍ଗେ ସାଙ୍ଗେ ଝାଡା ବାନ୍ତି ହବା ଟା ଧାର୍ଯ୍ୟ। ଆଉ ସେଗୁଡା କଣ କରିବା ଭଲ ଲାଗିବ କିନ୍ତୁ ହଁ କିନ୍ତୁ ଶୀତ ଦିନେ, ସେଇ ଜିନିଷ କରିବା, ଶୀତ ଦିନେ ବଡ ଓଷା ଟା ପଢିବ କାର୍ତି କାର୍ତିକ ମାସରେ ଗଜ ଭୋଗ ହବ। ଆଉ ଅରୁଆ ସେତେବେଳେ ଖିଆ ହଉଥିବ, ସେଥିେରେ ଅରୁଆ ଫରୁଆ ଖାଇବେ ଦେଖିକେ କିଛି କଣ
କିଛି ବି ଭଲ ଲାଗେନି ମାନେ ସେ କା ମାନେ ଆଇଁଷ ଖାଇବାକୁ ଏତେ ଯେ ମାନେ ଖୁସି ଲାଗୁନି ସାଧା ହେଇଗଲାଠୁ ପୁରା ବଢିଆ ଲାଗୁଛି, ଆଇଁଷ ହେଇଲା ବେଳେ ଏତେ ଶାନ୍ତି ନୁହେଁ।
ନା ତାପରେ ସେ ହଁ, ହଁ, ସାଧା ଜିନିଷ ମାନେ ଯୋଉଦିନ ଆମେ ଆଇଁଷ ଖାଇଥିବା ଦେଖିବ, ମାନେ ସେ ଯେମିତି ଦେହଟା ଯେମିତି ମାନେ ବହୁତ ମାନେ ଯେମିତି ଗୋଟେ ଓ ଓଜନିଆ ଓଜନିଆ ଲାଗୁଥିବ, ସାଧା ଖାଇଥିବ ଆରାମ ମାନେ ଭଲ ଲାଗୁଥିବ। ମନ ବି ଠିକ୍ ଲାଗିବ, ଆଇଁଷ ଖାଇଥିବ ଚିଡ ଚି ଚିଡ ଚି ଲାଗୁଥିବ ଭଲ ଲାଗୁନଥିବ। ଆଉ ସବୁ ବିରକ୍ତି ଭାବ ଆସୁଥିବ ତାପରେ ତାର ଯୋଉ ଗନ୍ଧ, ମାନେ ଘର ଦ୍ୱାର ପଶିହଉନଥିବ, ଗୋଟେ ମ ଯଦି ମଟନ ହେଇଥିବ ଘର ଦ୍ୱାର ପଶିହଉନଥିବ, ଖାଇଦଉଥିବା ଖାଇ, ପାଟିକୁୁ ଟିକେ ଭଲ ଲାଗିବ ଖାଇଦବା ତାପରେ ଯୋଉ ଚାରିଆଡେ ମାନେ ତାର ଯୋଉ ହାକୁଡି ଟା ଆସୁଥିବ ଯୋଉ ଖରାପ ଲାଗୁଥିବ। ଆଉ ଏମିତି ଇଏ ଆଉ, ଆପଣଙ୍କ ଆଇଁଷ ଭିତରେ କୋଉଟା ଭଲ ଲାଗେ?
ମତେ ଚିକେନ ଖାଇବାକୁ ଭଲ ଲାଗେ, ମୁ ଆଇକା ତ ବାହା ହେଇ ଲା ପରେ ଆଉ ଚିକେନ ଖିଆ ବି ଛାଡେ ବର୍ତ ବସେଇଲା ପରେ ଆଉ ଚିକେନ ଖିଆ ନାଇଁ। ମାଛ ବି ଏମିତି ଭଲ ଲାଗେନି ଆଉ ଖାଇ ରହିବ ଟୋଟାଲି ଆଇଁଷ ହେଇ ଇଚ୍ଛା ହଉନି ସେ ସାଧା ଅରୁଆ ଭାତ ଡାଲମା ଦେଇଦଲା ରୁ ସେ କେତେ ଖୁସି ଲାଗୁଛି, ଖାଇ ହେଇଯାଉଛି ଆଇଁଷ ଜମା, ହେ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା
ଆଉ ସେଏ ପୁରା ଏଇ ଯ ବର୍ଷ ବର୍ଷ